ହଲୋ
ହ୍ୟାଲୋ।
ହଁ।
ମୋ ଭଏସ ଆପଣଙ୍କୁ ଶୁଭାଗଲା।
ହଁ ସବୁଚି।
ଓହୋ କଣ କରୁଥିଲେ ଏବେ।
ମୁଁ ଯାଇକି ଖାଇକି ଆସିଲି ଏଇନା।
ଓହୋ ଆଉ ମୁଁ ବିଇନା ଜଷ୍ଟ ଖାଇଥିଲି ଖାଇକି ଉଠଥିଲି ଆଉ।
ଓହୋ।
ଆଉ ଆପଣ କାଳେ ପାଗ ଫାଗ କେମିତି କେ ଦେଇଛି।
ହଁ ବର୍ଷା ଟିକେ ଟିକେ ହଉଛି ତ।
ଓ ହୁଁ ପାଗ ସେମିତି ଅଛ ଖରାପ ବହୁତ ଖରାପ ପାଗଦଉଛ ଏବେ ନା।
ହଁ ମ୍ୟାମ ବହୁତ ଖରାପ ପାଉଉଛି ନେଟୱାର୍କ ନାହିଁ ଲାଇନ୍ ବି ରହୁନି।
ଉ ହୁଁ ହଁ ଲାଇନ ର ପ୍ରୋବ୍ଲେମ ଏଇନା ବହୁତ ହଉଛି। ଲାଇନ ନେଟୱାର୍କ ବହୁତ ପ୍ରୋବ୍ଲେମ ହଉଛି ଏଇନା। ଆପଣ ଆଡେ ବି ପ୍ରୋବ୍ଲେମ ହଉଛି ନା ମୋ ଆଡେ ଖାଲି ଏକୁଟିଆ।
ନାଇଁ ନାଇଁ ଆମ ଆଡ ବି ଟିକେ ଟିକେ ହଉଛି।
ଓହୋ ଆଉ ଆପଣଙ୍କର ରୋଷେଇ ସରିଲାଣି।
ହଁ ସରିଲାଣି ଆପଣଙ୍କ ସରିଲାଣି?
ହଁ ଆମ ଘରେ ତ ମୋ ବୋଉ କରନ୍ତି ମୁଁ ତ କରେନି। ଘରେ ତ ବୋଉ ମାନ ଅଛନ୍ତି ବୋଉମାନୋନ ହିଁ ରୋଷେଇ କରନ୍ତି କେବେ ମାନେ ଦେହ ବା ହେଲେ। ମୁଁ କଣ କାମ ଘରେ ବି ଯଦି ବୋହିକ ନଥିଲେ ତ ମୁଁ ମୁଁ କରିବା ନହେଲେ ସବୁବେଳେ ବୋଲେ ମୁ ଏକା କରନ୍ତି।
ଆଚ୍ଛା ଆଉ ଆପଣ ସ୍କୁଲରେ ତ ଏବେ। ଗାନ୍ଧୀ ଜୟନ୍ତୀ ଆଉଛି ଗାନ୍ଧୀ ଜୟନ୍ତୀ କେବେଳେ ପାଳନ କରନ୍ତି?
ହଁ ଗାନ୍ଧୀଜୟନ୍ତୀ ସ୍କୁଲ ରେ ଥିଲା ବଳେ ତ ଗାନ୍ଧୀ ଜୟନ୍ତୀ ମାନେ କହିବାକୁ ଗଲେ ଆମେ ସେଦିନ ସକାଳୁ ଯେ ମର୍ଣିଂ କ୍ଲାସ ଥାଏ ନା। ସେଦିନ ମର୍ଣିଂ କ୍ଲାସ ଆମେ ଯାଉ। ଯାଇକି ଗାନ୍ଧିଜୀଙ୍କ ଫଟୋରେ ଉ ଏଟେ ଫୁଲମାଳ ଦଉ ଫୁଲ ଆଉ ଚନ୍ଦନ ଦେଇକି ଠାକୁର। ଯେମିତି ପୂଜା କରାଯାଏ ସେମିତି ଗାନ୍ଧିଜୀଙ୍କୁ ଯେହେତୁ ସେ ଆମର ସେ ଆମ ପାଇଁ କରି ଯାଇଥିବା ବହୁତ କିଛି କାମ ପାଇଁ ଆମେ ଆଜି ଆ ଏଇଠି ରାସ୍ତାରେ ଚାଲି ପାରୁଛେ କିମ୍ବା ରାତି ବାହାରେ ନଅଟା ହେଲେ ଘରକୁ ଘରୁ ବାହାରି ବିି ପାରୁଛେ ଝିଅ ପିଲା ସୁରକ୍ଷିତରେ। କାହିଁକି ନା ଯେତ ସ୍ୱାଧୀନ ହେଇନଥିଲା ଆମର ସେତେବେଳେ ଆମେ ରାତି ନଅଟ ର ଗୋଟେ ଝିଅ ଘରୁ ବି ବାହାରକୁ ଜାିନଥିଲେ କେବେ କିନ୍ତୁ ଏବେ ଗୋଟେ ଝିଅ। ହୁଁ ଘରୁ ମାନେ ରାତି ନଅଟାରୁ କଣ ବହୁତୁ ବହୁତ ଗୋଟେ ଝିଅ ହିଁ ସବୁ କାମ କରିପାରୁଛି ଯେତିକି ଗୋଟେ ପୁଅ ବି କରିପାରୁଛି ଯେତିକି ସେତିକି ସେ ଗୋଟେ ଝିଅ ଟା ବି କରିପାରୁଛି ସେଇଥିପାଇଁ ଯେହେତୁ ଏଇଟା ସେମାନଙ୍କ ପାଇଁ ସେମାନେ କରି ଯାଇଥିବା ତାଙ୍କ କାମ ଆଉ ତାଙ୍କର କର୍ତ୍ତବ୍ୟ ତାଙ୍କର ସତ୍ୟ ପ୍ରତି ଥିବା ଆଁ ତା ସତ୍ୟ ଓ ଅହିଂସା ପଥରେ ସେ ଯେହେତୁ ଆମକୁ ସବୁବେଳେ ଚଲେଇ ନେଇଛନ୍ତି। ସେଇଥିପାଇଁ ଆମେ ଆଜି ଏଇଠି ପହଞ୍ଚି ପାରୁଛେ ସେଇଥିପାଇଁ ତାଙ୍କ ପାଇଁ ତା ସେମାନଙ୍କୁ ଭୁଲିବା ତ ଭୁଲି ତ ହବନି ତାଙ୍କ ସେ ତାଙ୍କ ଜୀବନରେ ଯେ କେତେକ କୁରତ୍ତି କରିଥିଲେ ସେତେକ ସବୁ କାମ କରୁଥିଲେ ତାଙ୍କ କୀତିକଳାପ କୁ ଆମେ ଯାଇକି ପ୍ରକାଶ କରୁ ଉଁ କିଛି କିଛି ଯାଇକି କହୁ। ତାଙ୍କ ବିଷୟରେ ତାଙ୍କ ଜନ୍ମ କେମିତି ହେଇଥିଲା। ତ ସେ କେମିତି କେମିତି ଆମ ଦେଶକୁୁ ସ୍ଵାଧୀନ କରିଥିଲେ? ଆଉ କେମିତି କେତେ ଅସୁବିଧାର ସମ୍ମୁଖୀନ ହଉଥିଲେ ତା ବିଷୟରେ ବହୁତ ତ ମହାତ୍ମା ଗାନ୍ଧୀ ଯେ ତାଙ୍କ ପିତାଙ୍କ ନା ତାଙ୍କ ପିତାଙ୍କ ନାମ ଥିଲା କଣ? କରମଚାନ୍ଦ ଗାନ୍ଧୀ। ଆଉ ମାତାଙ୍କର ନାମ ଥିଲା ପୁତଲି ବାଇ ସେ ଅହିଂସା ଆଉ ସତ୍ୟ ମାଧ୍ୟମରେ ଦେଶ ସ୍ୱାଧୀନତା ଦେଇଥିଲେ। ତାଙ୍କର ସର ତାଙ୍କ ଜୀବନରେ ସେ କେବଳ ସରଳ ଜୀବନ ଯାପନ ପାଇଁ ତାଙ୍କର ଚିନ୍ତାଧାରା ଅଧିକ ବିଶ୍ୱକୁୁ ସମ୍ମାନ କରେ। ତାପରେ ଗାନ୍ଧିଜୀ ଗୁଜୁରଟ ର ପୋର ବନ୍ଦର ଠାରେ ଜନ୍ମ ଗ୍ରହଣ କରିଥିଲେ ଆପଣ ତ ନିଶ୍ଚୟ ଜାଣିଥିବେ? ମାନେ ତାଙ୍କର ପୁର ନାମ ଥିଲା ମୋହନ ଦାସ କରମଚାନ୍ଦ ଗାନ୍ଧୀ ତାଙ୍କ ପିତାଙ୍କ ନାମ ଯେମିତି କରମଚନ୍ଦ ଗାନ୍ଧୀ ଓ ତାଙ୍କ ମାତାଙ୍କ ନାମ ସେମିତି ପୁତୁଲି ଭାଇ। ତାଙ୍କ ସ୍ତ୍ରୀ ତାଙ୍କୁ ଲୁଣ ଖାଇବା ପାଇଁ ସେ ମନା ତାଙ୍କ ସ୍ତ୍ରୀ ଲୁଣ ଖାଉନଥିଲେ। ତ ସେ ଯୋଉ ଗାନ୍ଧିଜୀ ଯିଏ ସେ ବିଦେଶର ପାଠ ପଢିଥିଲେ ଓ ଓକିଲାତୀ ଜଣେ ଓକିଲ ବି ଥିଲେ। ସେ ଦେଶକୁ ବ୍ରିଟିଶ ଶାସନ ହାତରୁ ବହୁତ ମୁକ୍ତ କରିବା ପାଇଁ ବହୁତ ଆନ ଆନ୍ଦୋଳନରେ ବି ଆନ୍ଦୋଳନରେ ବି ଯୋଗଦାନ ଦେଇଥିଲେ। ସେଥି ମଧ୍ୟରୁ ହେଲା ଅସହଯୋଗ ଆନ୍ଦୋଳନ ଏବଂ ଲବଣ ସତ୍ୟାଗ୍ରହ ଥିଲା ମୁଖ୍ୟ।
ଆଚ୍ଛା।
ସେ ଲବଣ ସତ୍ୟାଗ୍ରହ ଓ ଅସୌଜ ଆନ୍ଦୋଳନରେ ବି ବହୁତ ଉଁ ବହୁତ କିଛି ଆମ ପାଇଁ କରି ଯାଇଥିଲା ଯେ ଆଜି ପର୍ଯ୍ୟନ୍ତ ବି ତାଙ୍କୁ ଆମେ ମନେ ରଖିବାକୁ ମନେ ରଖିଛେ ତାଙ୍କର। ବହୁତ ଲକ୍ଷ୍ୟ ତାଙ୍କର ତାଙ୍କର ମୁଖ୍ୟ ଲକ୍ଷ୍ୟ ଥିଲା ଯେ ସେ ଯେମିତି ଆମେ ରକ୍ତପାତ ବିନା ବି ସ୍ଵାଧୀନତା ଦେଶକୁ ସ୍ଵାଧୀନତା ଆଣିପାରିବା। ସେ ସବୁବେଳେ ଏ ସବୁବେଳେ ଖଦି ପିନ୍ଧୁଥିଲେ। ଗ୍ରାମର ଉନ୍ନତି ଚାହୁଁଥିଲେ। ଗ୍ରାମ ହଉ କି ଯେ କୌଣସି ହଉ ସେ ସେ କହୁଥିଲେ ସବୁବେଳେ ଯେମତି ଉନ୍ନତି ପଥରେ ଆମ ଆମ ଦେଶ ପୁରା ବିଶ୍ଵ ଟାଙ୍କ ତାଙ୍କୁ ସମ୍ମାନ କରେ। ତାପରେ ସେ ଅକ୍ଟୋବର ଦୁଇ ମାସ ଅଠରଶହ ଅଣସ୍ତରୀ ମସି ଜନ୍ମ ଗ୍ରହଣ କରିଥିଲେ। ତିରିଶ ଜାନୁଆରୀ ଉଣେଇଶହ ଅଠଚାଳିଶ ମସିହାରେ ମୃତ୍ୟୁବରଣ କରିଥିଲେ। ସେ ବହୁତ ମାନେ ତାଙ୍କ ଜୀବନରେ ବହୁତ ମାନେ ଦେଶ ସ୍ୱା ପାଇଁ ବହୁତ ଆମ ବହୁତ କାମ କରିଥିଲେ ଯେମିତି ଆଜି ପର୍ଯ୍ୟନ୍ତ ବି ଆମେ ତାଙ୍କ ଗା ଗାନ୍ଧୀ ଜୟନ୍ତୀ କୁ ପାଳନ କରୁଛୁ। ତାଙ୍କ ଜୟନ୍ତୀ କୁ ସେଇଟାକୁ ଗାନ୍ଧି ଜୟନ୍ତୀ ଅକ୍ଟୋବର ଦୁଇ କୁ ଗାନ୍ଧି ଜୟନ୍ତୀ ଭାବରେ ଆମର ସବୁ ବର୍ଷ ପାଳନ କରାଯାଉଥାଏ। ତ ତାଙ୍କ ବିଷୟରେ ବି ଆମେ କିଛି କିଛି ଯାଇକି କହୁ। ତାଙ୍କ ସେ କେ-କେମିତି କଣ ଆମ ଦେଶକୁ ସ୍ଵାଧୀନତା କରିଥିଲେ? ତାପରେ ବହୁତ ବି ସେ କେତେ ମାନେ ତାଙ୍କ ମାନେ ଜୀବନ ଜାତ ଜତେ ଯଦି ସେ ଆମ ପାଇଁ ଏତେ କରିଦେଇଛନ୍ତି ତାଙ୍କୁ ଆମେ ଏତିକି ରହିବା ତାଙ୍କ ବିଷୟରେ ଗ କିଛି କହିବା ତାପରେ ତାଙ୍କ ଶ୍ରଦ୍ଧାଞ୍ଜଳି ଦେବା। ମାନେ ଶ୍ରଦ୍ଧାଞ୍ଜଳି ତ ନୁହଁ ସେ ଯୋଉ ତାଙ୍କ ବିଷୟରେ କିଛି କହିବା ତାଙ୍କ ମୃତ୍ୟୁ ତାଙ୍କ ଜନ୍ମଦିନକୁ ପାଳନ କରିବାର ଆମର ଆମେ ଗୋଟେ ଦେଶ ତାର ଲୋକ ହେଇକି ଆମେ ତାଙ୍କୁ ସେ ଆମେ ତାଙ୍କୁ ମନେ ରଖିବା ପାଇଁ ସେଇଟା ହିଁ ଆମ କର୍ତ୍ତବ୍ୟ। ସେଥିପାଇଁ ଆମେ ତାଙ୍କୁ ମନେ ରଖିଥାଉ। ତା ବ୍ୟତୀତ ପୁଣି ବି ସବୁ ହିଷ୍ଟ୍ରି ବହି ହଉ। ହଁ ସବୁ ବହି ରେ ସେ ତାଙ୍କ କରି ଯାଇଥିବା କାମ। ସବୁବେଳେ ସବୁବେଳେ ଉ ସ୍ମରଣୀୟ ହେଇକି ରହିଛି। ଆଉ ଆପଣଙ୍କ ଆଡେ କେମିତି? ଆପଣ କେମ୍ ଆପଣଙ୍କ ଆଡେ କେମିତି ଯୋଉ ସ୍କୁଲ ଲାଇଫ୍ ରେ କେମିତି କଣ କରନ୍ତି? ଗାନ୍ଧୀ ଜୟନ୍ତୀ କେମିତି ସେଲିବ୍ରେସ କେମିତି ପାଳନ କରନ୍ତି କେମତି କଣ କରନ୍ତି।
ଆମର ବି ସେମିତି ଆପଣ ଯେମିତି କହିଲେ ଗାନ୍ଧିଜୀ ଙ୍କ ଫଟୋକୁ ଆଣିଦେଇ, ଅଁ ପୂଜା କରାଯାଏ। ତାଙ୍କୁ ଚନ୍ଦନ ଧୂପ୍ ଫୁଲ ଦେଇକି ଉ ଆମ ବିଦ୍ୟାଳୟର ଯିଏ ପ୍ରଧାନ ଶିକ୍ଷକ। ବର୍ଷେ ବର୍ଷେ ପୂଜା କରନ୍ତି ପ୍ରଧାନ ଶିକ୍ଷକ ଗ ଗାନ୍ଧିଜୀଙ୍କ ବିଷୟରେ କିଛି କୁହନ୍ତି। ସେ କରି ଯାଇଥିବା ମହାନ ମାନ କାର୍ଯ୍ୟ ଗୁଡିକ ବିଷୟରେ କୁହନ୍ତି ସେ କେମିତି ଆମକୁ ଆ ସ୍ଵାଧୀନ କଲେ। ସେ ବିଷୟରେ କହନ୍ତି। ତାଙ୍କ ଘରେ ଅନ୍ୟାନ୍ୟ ସାର ସେମାନେ ବି କିଛି କିଛି କୁହନ୍ତି ପିଲାମାନେ ବି କିଛି କିଛି ସେମ ମହାତ୍ମାଗାନ୍ଧୀ କିପରି ଅମକୁ ସ୍ଵାଧୀନ କଲେ କେମିତି ତାଙ୍କ ସେ ଅହିଂସା ନୀତି ଆପଣେଇଥିଲେ। ସେ କେମିତି ଅ ଅ ଯଉ ଲୁଣ ତ ଲଵ ବଣ ସତ୍ୟାଗ୍ରହ କରିଥିଲେ। ସେ କେମିତି ନିଜ ସ୍ତ୍ରୀଙ୍କୁ ଲୁଣ ଛାଡିବା ପାଇଁ ବିରୋଧ ଯୋଉ ପ୍ରସ୍ତାବ ଦେଇଥିଲେ। ସେ ତାଙ୍କ ସ୍ତ୍ରୀ ଲୁଣ ନ ଛାଡ଼ିବାରୁ ସେ କେମତି ନିଜେ ଲୁଣ ଛାଡ଼ି ଦେଇଥିଲେ। ଏ ଏଇସବୁ ବିଷୟରେ ସବୁ କୁହନ୍ତି ଆଉ ପୂଜା ସରିଲା ପରେ ଭୋଗ ମ୍ ମିଠା ବଣ୍ଟ ଯାଏ ଚକଲେଟେ ମିଠା ବଣ୍ଟା ଯାଏ। ହୁଁ ହୁଁ ବହୁତ ଶିକ୍ଷଣୀୟ ଜିନିଷ ମିଳେ। ଏପରି ଭାବେ ପାଳନ କରାଯାଏ।
ହୁଁ ସାର୍ ମାନେ ବି ବହୁତ ଯାଇକି କିଛି ଗାନ୍ଧିଜୀଙ୍କ ବିଷୟ ବହୁତ କିଛି କୁହନ୍ତି। ପିଲାମାନେ ତ କମ କମ ରେ ବହୁତ ସାଧନ୍ତି କିନ୍ତୁ ସାର୍ ମାନ ତାଙ୍କ ବିଷୟରେ ବହୁତ କିଛି କିଛି କୁହନ୍ତି କାଇଁକି
ବହୁତ ଶିଖିବା ଜିନିଷ ଗୁଡାକ ପିଲା ମାନଙ୍କୁ ଜଣେଇଥାନ୍ତି।
ଜଣେଇଥାନ୍ତି। ସେ କରିଥିବା ଯେତେକ ସବୁ କାମ- ବୋଉ ସେଇଥିପାଇଁ ଆଜି ଆମେ ଏତି ଏତିକି ବାଟରେ ପହଞ୍ଚିବାରଛେ କେବଳ ସେ କରି ଯାଇଥିବା କାମ ଯୋଗୁ ସେ କରି ଯାଇଥିବା ଆମ ଦେଶ ସ୍ଵାଧୀନ ହେଇଥିବା ନହେଲେ ଆମେ ବି ଆଜି ଏତିକି ବାଟରେ ବି ପହଞ୍ଚି ପାରିିନଥାନ୍ତେ।
ହଁ।
ଆଉ ଆପଣଙ୍କ ଆଡ଼େ ଲାଇ ଲାଇନ ଫାଇନ ଆସିଲାଣି ନା ଆସିନି।
ନାଇଁ ଲାଇନ ବର୍ଷା ହଉଛି ନା ଟିକି ତ ସେଥିପାଇଁ ଲାଇନ ନାହିଁ ତ।
ଓହୋ ବର୍ଷା ଛାଡି ଚାଲିଲେ ନାଇଁ ନା ବର୍ଷା ବି ପକୋଉଛି?
ହୁଁ ହଉଛି ଟିକେ ଟିକେ ବର୍ଷା ହଉଛି।
ଓ ହୋ।
ଆଉ ଆପଣଙ୍କ ହଁ ଠିକ ଆସୁଛି।
ଅ ହୋ। ଓହୋ ଏ ଗ ପବନ ଫବନ ହଉଛି ନା ଖାଲି ବର୍ଷା ଫର୍ଷା ସେମିତି ଖାଲି ରେ ଗ ରେ ବର୍ଷା ଲାଗି ରହିଛି?
ନାଇଁ ପବବ ନାହିଁ ଖାଲି ବର୍ଷା ଟିକେ ଟିକେ ହଉଚି।
ହଁ ହଁ ଲଘୁଚାପ ଏବେ ଅଛୁ ନା ଅଛି ନା। ତ ଲଘୁଚାପ ଟା କେବଳ ମଝିରେ ମଝିରେ ପବନ ଟିକେ ହଉଛି। ତାପରେ ଲଘୁଚାପଟ ଟା ବି ଖାଲି ବର୍ଷା ହବ ଅଳ୍ପ ବର୍ଷା ହବ ତାପରେ ପୁଣି ସାରିଯିବ। ଅଳ୍ପ ବର୍ଷା ପୁଣି ଛାଡିଜିବ ସେମିତି ବର୍ଷା ଟିକେ ହଇରାଣ କରୁଛି ଆଉ। ଏତେ ବି ଲୁଗାପଟା ଶୁଖିବା ଶୁଖି ବି କରାହଉନି ମାନେ ଶୁଖୁ ବିି ନୁହିଁ ଡ୍ରେସ ବି ଯୌରା ସେଟା ପିନ୍ଧିବାକୁ ଭାରି ହଇରାଣ ହଉଚନ୍ତି ଲାଇନ ନାହିଁ ତ ପାଣି ବି ଉଠେ ମାନେ ପାଣି ବି ଆସିବାରେ ବହୁତ ହଇରାଣ ହଉଛନ୍ତି। ବହୁତ୍ ଲାଇନ ନଥିଲେ ବହୁତ୍ ଲୋକ ହଇରାଣ ହ
ହଁ।
ଆପଣ ଆଡେ କଣ ଏମ୍ ତି ହଇରାଣ ହଉଛନ୍ତି ନା ନାଇଁ?
ହଁ ଆମର ଲାଇନ ନାଇ ନେଟୱାର୍କ ନାଇଁ ତ ସେପାଇ ମାନେ କଥା ହେବାରେ ଟିକେ ପ୍ରୋବ୍ଲେମ ହଉଛି। ହ ବର୍ଷା ହେବା ଦ୍ୱାରା ବାହାରେ ରୋଷେଇ କରିବାରେ ଟିକେ ପ୍ରୋବ୍ଲେମ୍ ହଉଛି। ହଉଛି ଆଉ
ଆଉ ଆପଣଙ୍କ ଆଡ଼େ କଣ କେମିତି ସବୁ ଏଇନା କଣ କେମିତି କଣ କରୁଛନ୍ତି ଯାହାହେଲେ ଅନ୍ଧାରରେ ଚର୍ଜ ଫାର୍ଜ କେମିତି ହୁଣ କଣ କରୁଛନ୍ତି?
ଲାଇନ୍ ତ ନାହିଁ ଚାର୍ଜ କରିହବନି ମହମବତି ଲଣ୍ଠନ ଲଗେଇକି ଖିଆପିଆ କରୁଛୁ। ରହୁଛୁ ଆଉ। ଲାଇନ ଆସିଲ ପୁଣି ଚାର୍ଜ କରାହେବ ଆଉ।
ହଁ ହଁ ବହୁତ ହଇରାଣ ହଉଥିବେ ଆଉ।
ହଁ।
ସମସ୍ତେ ଖାଲି ସେମିତି। ସେମ୍ ତି ସମ୍ ସବୁ ଲୋକ ସେମିତି ଏଇନା ହଇରାଣ ହିଁ ହଉଛନ୍ତି କାହିଁକି ନା ଏଇନା ଲାଇନ ପ୍ରବ୍ଲେମ ଟା ରହୁଛି। ହଇରାଣ ହଉଛନ୍ତି ଆଉ
ହ।
ହଉ।
ହଁ
ଆପଣ ଆପଣ ଟାଇମ୍ ଆମ ପାଇଁ ଟାଇମ ବାହାର କରକି ମୋ ସହିତ ଏତେ ସମୟ କଥା ହେଇଥିବାରୁ ଧନ୍ୟବାଦ।
ଆଜ୍ଞା